ହ୍ୟାଲୋ। ଜୟ ଜଗନ୍ନାଥ ହୁଁ ଜୟ ଜଗ
ଜୟ ଜଗନ୍ନାଥ ଆଜ୍ଞା। ଆଉ କିଛି କଣ କାର୍ଯ୍ୟ ବ୍ୟସ୍ତ ଥିଲେ କି ଆପଣ?
ହଁ ଏ ଏଇ ରୁଟି ଏଇ ବନୋଉଥିଲି ଆଉ।
ଆଚ୍ଛା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ତା ଭଲ ଅଛି?
ହଁ ଆଜ୍ଞା ଭଲ ଅଛି।
ଆଉ ଆଉ ପରିବାରରେ ସବୁ ସଦସ୍ୟଙ୍କର ସ୍ୱାସ୍ଥ୍ୟ ଅବସ୍ତା ଭଲ ଅଛି?
ହଁ ଭ-ଭଲ ଅଛ।
ଆଚ୍ଛା ଆଉ ଆପଣ ଆଜି କଣ ସବୁ ଭୋଜନ ଗ୍ରହଣ କରିଥିଲେ?
କଣ କହିଲେ?
ନାଇଁ ଏବେ ଟିକିଏ ସମସ୍ତଙ୍କ ଆଜ୍ଞା ଏବେ ଟିକେ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି କଣ କହିଲେ ଋ ତୁ ଟିକେ ବଦଳିଲା ତ ପାଗ ସେଥିପାଇଁ ସମସ୍ତଙ୍କୁ ମାନେ ସ୍ ସର୍ଦି, ଜ୍ଵର ଆଉ ଏମତି ସବୁ ଝାଡା, ବାନ୍ତି ଏଇ ସ ସବୁ ହୋଉଚି ଏବେ ପୁରା ଆମ ଏଇ ସାଇ ସାରା ସମସ୍ ତମକୁ ଜଣାପରକ ଜଣେ ଏମିତିଆ ସବୁ ହୋଉଚି ଉଁ ଆ ଆଚ୍ଛା ଆଉ ଆପଣ ଆଜି କଣ ଭୋଜନ ଗ୍ରହଣ କରିଥିଲେ?
ହଁ ଆଜି ଦି ପହରେ ଏ ଏଇ ସାଧାରଣ ଖାଦ୍ୟ ହେଇଥିଲା ଆଉ ଆମ ମଧ୍ୟବିତ୍ତ ପରିବାରର ଯୋଉ ଖାଦ୍ୟ।
ଆଜ୍ଞା କଣ କଣ ସବୁ? ଆଚ୍ଛା ଆପଣଙ୍କର ଯୋଉ ହଁ କୁହନ୍ତୁ କଣ କଣ ହେଇଥିଲା?
ଆମର ହେଇଥିଲା ମୁଗ ଡାଲି
ଆରେ ବା ପୁରା ଦେଶୀ ଖାଦ୍ୟ।
ପଣସ ମଞ୍ଜି ଆଳୁ, ସଜନା ଛୁଇଁ ଭଜା।
ବାବାରେ।
ଆଉ ଏଇ ସବୁ ହେଇଥିଲା ଆଉ ସଜନା ଶ୍ ଶାଗ, ଭେଣ୍ଡି, ସଜନା ଶାଗ ଭଜା ହେଇଥିଲା।
ଆଚ୍ଛା। ବଢିଆ ପୁରା ଦେଶୀ ଖାଇବା କରିଥିଲେ ଆଉ ପୁରା ସ୍ଵାସ୍ଥ୍ୟ ପାଇଁ ଯୋଉରା ତ ଭଲ ଲାଭଦାୟକ ଆଉ କରିଥିଲେ ଆଉ ସେଇ ସବୁ ଖାଦ୍ୟ ଆଉ ଉଁ ଆଉ ଆପଣ ଯୋଉ ମୁଗ ଡାଲିଟି କହିଲେ ତାର ଟିକେ ମାନେ ପ୍ରସ୍ତୁତ ପ୍ରଣାଳୀଟା ମତେ ଟିକେ ଜଣେଇବେ କ୍ କି ମୁଁ ଅତ୍ୟନ୍ତ ଖୁସି ହେବି ଜଣେଇଲେ।
ଆଜ୍ଞା ମୁଗ ଡାଲି ଏଇ ଆମରି ଦେଶୀ ମୁଗ ଆମେ ଯୋଉଟା ବିଲରେ ଯାହାକୁ ଆମେ କରୁ ସେଇ ମୁଗ ଡାଲି କଥା କୋହୁଛି।
ଆଚ୍ଛା ଆଚ୍ଛା।
ମୁଗ ଡାଲି ତ ଏଇଆ ଭଜା ହବ ଭଜା ହେଇକି ଜାଇ ହବ। ଯାଇ ହେଲା ପରେ ତା ଏ ବ ବୋହୁତ୍ କିନା ଆମେ ଏକାଥରେ ଭାଜି ଦୋଉ ଗଉଣିଏ ନେଖା।
ଆଜ୍ଞା।
ଗଅଣେ ଲେଖା ଭାଜି ଦେଇ ଯାଇକରି ରଖିଦୋଉ ଯେତେବେଳେ ଇଚ୍ଛା ହୁଏ କରୁ ଆଜି ଟିଏ ଇ ଇଚ୍ଛା ହେଲା ମୁଗ ଡାଲି କରିବା ପାଇଁ ଆଉ ମୁଗ ଡାଲିଟା ଏ ପାଣି ଧୀରେ ଯାଇ ପକେଇଦୋବୁ ପାଣି ତାତିଲେ ଲୁଣ ହଳଦୀ ପକେଇଦୋବୁ। ତାପରେ କିଏ କିଏ ରସୁଣ ଛୁଙ୍କ ଦେଇ କରନ୍ତି କିଏ କିଏ ପିଆଜ ଛୁଙ୍କ ଦେଇ ବି କରନ୍ତି। ଭେରସୁଙ୍ଗା ପତ୍ର ଟା ପଇଲେ ତାର ବାସ୍ନା ଟା ଟିକେ ଅଲଗା ନିଆରା ଆସେ। ଭେରସୁଙ୍ଗା ପତ୍ର ଟାର ବାସ୍ନା ଟା।
ଆଚ୍ଛା ଆଚ୍ଛା।
ଏତେ ଯୋଉ ପ୍ରସ୍ତୁତ
ଯାହା ହଉ ବହୁତ ଖୁସି ଲାଗିଲା ଆପଣଙ୍କ ଠାରୁ ଏଇ ଯୋଉ ଆମ ଦେଶୀ ଖାଦ୍ୟର ରୋଷେଇଟି ର ପ୍ରସ୍ତୁତ ପ୍ରଣାଳୀ ଜାଣିକି। ହଁ ମୁଁ ବହୁତ୍ ଖୁସି ଲାଗିଲା। ଆପଣ ଏମତି ଭଲ ଭଲ ସୁନ୍ଦର ସୁନ୍ଦର ପ୍ରା ତା ବାର୍ତ୍ତା ଦଉଥାନ୍ତୁ ଆମକୁ ଆମେ ଟିକେ ଶିକୁ। ଆଉ ଆଉ ଆପଣ କହିଲେ କି ଆଉ କରିଥିଲେ ଆ ପଣସ ମଞ୍ଜି ସଜନା ଛୁଇଁ ଆଳୁ ଭଜା ଆଉ ତାକୁ କେମିତି କଣ ଆପଣ ଭାଜିଥିଲେ?
ତାକୁ ଏମିତି ସାଧାରଣ ଏ ସୋରିଷ ରସୁଣ ପିଆଜ ଶୁଖିଲା ଲଙ୍କା ଦେଇ ଗୋଟେ ଏ ମସଲା ପ୍ରସ୍ତୁତ କରାଯିବ।
ଆଚ୍ଛା।
କରାହେଲା ପରେ ତାପରେ ସଜନା ଛୁଇଁ ପଣସ ମଞ୍ଜି ଆଳୁ କାଟି ଦେଇ କି ତେଲରେ ଯୋଗାରି ଦେଇକି ତାପରେ ବାଟଣ ବାଟଣ ଟା ଦେଇଦଉ, ବାଟଣ ଦେଲା ପରେ କିଏ କିଏ ମାନେ ଉଁ ଆଗୁଆ ତେଲ ପକେଇ ଦେଇକି କରନ୍ତି। କିଏ କିଏ ସି ସିଝେଇ ଦେଇକି ବି ପରେ ଛୁଙ୍କ ଦିଅନ୍ତି।
ଆଚ୍ଛା ଆଚ୍ଛା।
ହୁଁ। ସେ ଟିକେ ପୋଡ ପୋଡ ହେଇଗଲେ ଟିକେ ଭଲ ଲାଗେ ଆଉ।
ଆଚ୍ଛା। ଉଁ, ଆଉ ସଜନା ଶାଗ ଭେଣ୍ଡିର ରେସିପି।
ସଜନା ଶାଗ ଭେଣ୍ଡି ତ ସେମିତି ଭେଣ୍ଡି ଟାକୁ ଧୋଇକି କାଟିଦବା। କାଟି ଦେଇକି ଶାଗ ଟାକୁ ତାକୁ ଦୁହିଁ କିିନା ରଖିଦବା। ଧୋଇ ଦେଇକିନା। ତାପରେ ରସୁଣ ପଞ୍ଚୁ ପଞ୍ଚ ଫୁଟଣ ଦିଆ ହେଇ କି ଭେଣ୍ଡି ଟା କାଟିକି ରଖିଥିବା ତାକୁ ତା ଦେହରେ ଯୋଗାଡି ଦବା। ଯୋଗାଡି ଦେଇକି ସେ ଟିକେ ଭେଣ୍ଡି ଟିକେ ହେଇଗଲେ ଟିକେ ପାଣି ଦେଇକି ତା ଦେହରେ ଶାଗ ଟା ଆମେ ପକେଇଦବା।
ଆଜ୍ଞା।
ଶା ଶାଗ ଟା ପକେଇଦେଲା ପରେ ହେଇ ଲୁଣ ଟିକେ ପଡ଼ିବ ବାସ୍ ଶଇଲା ଆଉ। ହେଇଗଲା ଆଉ।
ଆଚ୍ଛା, ଆଉ ଯୋଉ କଣ କହୁଥିଲି କି
ଏଇ ସବୁ ଖାଦ୍ୟ ଆଉ।
କହିଲେ ମୋତେ ଲାଗୁଚି ଯେ ସଜନା ଶାଗ ବି ଆପଣଙ୍କ ବାରିରେ ହେଇଥିବ ସଜନା ଛୁଇଁ ବି ଆପଣଙ୍କ ବାରିରେ ମୁଗ ତ କହିଲେ ଆପଣଙ୍କର ଅମଳ ହେଇଥିଲା। ଆଉ ପଣସ ମଞ୍ଜିଟି ବି ଆ ଆପଣ ବୋଧେ ଖାଇଥିବେ ପଣସ ତା ମଞ୍ଜିଟି ଥିବ।
ହଁ।
କିନ୍ତୁ ଯୋଉ ଭେଣ୍ଡି କଥା କହିଲେ ସେଇଟା ଆପଣଙ୍କ ବାରିରେ ହେଇଥିଲା ନା କିଣିକି ଆଣିଥିଲେ?
ନାଇଁ ଏଇଟା ଆମ ବାଡ଼ିରେ ବି ଆମେ କରିଚୁ କରିଚୁ।
ଆଚ୍ଛା, ଆଚ୍ଛା ଆପଣ ଆଉ ସବୁ କଣ ବାରିରେ ସବୁ ଲଗେଇଛନ୍ତି?
ବାଡ଼ିରେ ଆମର ଉଁ ମ୍ କାକୁଡ଼ି ଲଗେଇଛୁ। ଉଁ ଭେଣ୍ଡି ଲଗେଇଛୁ, ବାଇଗଣ ଲଗେଇଛୁ। ଏ- ଏମି ସବୁ ଅଳ୍ପ ବହୁତ କି ଆମ ପରିବାର ଇଏ ପାଇଁ କି ଆମେ ଲଗେଇଛୁ ଆଉ।
ଯାହା ହଉ ଆପଣଙ୍କ ମୁହଁରୁ ଶୁଣିକି ବହୁତ- ଖ ମାନେ ଖୁସି ଲାଗିଲା ଆପଣ ଏବେ ବି ମାନେ ବାରିରେ ଫସଲ ଲଗୁଛନ୍ତି କାହିଁକି ନା ଆମେ ଯୋଉଟା ସବୁ ବଜାରରୁ କିଣୁଛୁ ସେଗୁଡ଼ା ଆମ ମାନେ ସ୍ଵାସ୍ଥ୍ୟ ପାଇଁକା ହାନିକାରକ ବହୁତ ସେମାନେ ନିଜ ଫାଇଦା ଲାଭ ପାଇଁ ସାର ମସଲା ପକଉଛନ୍ତି ନା। କିନ୍ତୁ ଆମେ ଯୋଉଟା ନିଜେ କରିଥିବା ସେଇଟା ଆମ ପାଇଁକା ବହୁତ ଲାଭଦାୟକ ଆମ ଶରୀରର ସ୍ଵାସ୍ଥ୍ୟ ପାଇଁ ମାନେ ଆଜିକାଲି ସମୟକୁ ନେଇକି।
ହଁ,।
ବାରିରେ ଯଦି ଗୋଟେ ଅମୃତଭଣ୍ଡା ଗଛ ଥିବ କି ସଜନା ଗଛ ଥିବ କିମ୍ବା କଦଳୀ ଗଛ। ଏସବୁ ତ ଜିନିଷ
ଗଛ। କଦଳୀ ଗଛ, ସଜନା ଗଛ, ଅମୃତଭଣ୍ଡା ଗଛ। ଅଳ୍ପ ବହୁତ କି ଆମେ ସବୁ ଆମର କରିଛୁ। ଆମର
ଯାହା ହଉ ବହୁତ ବଢ଼ିଆ ଆପଣ ସବୁ ଦେଶୀ ଖାଦ୍ୟ ବାରିରେ ଲଗେଇକି ଖାଉଛନ୍ତି।
ଆଜ୍ଞା, ଆଜ୍ଞା।
ଆଚ୍ଛା ଆପଣଙ୍କୁ ଆମର କେଉଁ ପର୍ବଟା ଭଲ ଲାଗେ ଟିକେ କହିବେ କି?
ପର୍ବ ତ କହିବାକୁ ଗଲେ ଆମ ଓଡ଼ିଆ ର ବାର ମାସରେ ତେର ପର୍ବ। ଓଡ଼ିଆଙ୍କର ଆମର।
ଆଜ୍ଞା।
ଆଉ ସେଥି- ସେଥି ମଧ୍ୟରୁ ସେଥି ମଧ୍ୟରୁ ଉଁ ରଜ ପର୍ବ ଟା ହିଁ ଭଲ ଲାଗେ ଆମକୁ।
ଆଚ୍ଛା ଟିକେ ଯଦି ରଜ ପର୍ବ ବିଷୟରେ ଆମକୁ କହିବେ ଆମେ ଟିକେ ଖୁସି ହବୁ ଶୁଣିକି ଆପଣଙ୍କ
ଆଜ୍ଞା, ଆଜ୍ଞା, ହଁ ଆଜ୍ଞା ରଜ ପର୍ବଟା ତ ସଜବାଜ ଦିନ ହିଁ କହିବାକୁ ଗଲେ ରଜର ସବୁ ପ୍ରସ୍ତୁତ କରାଯାଏ।
ଆଜ୍ଞା।
ହୁଁ ସଜବାଜ ଦିନ ଏମତି ର - ରଜ କହିବାକୁ ଗଲେ ତ ଝିଅ ମାନଙ୍କର ଏ ଗୋଟା ପର୍ବ।
ଆଜ୍ଞା।
ଉଁ ଝିଅ ମାନଙ୍କ ଝିଅ ମାନେ ତ ସଜବାଜ ଦିନ ଠାରୁ ସେମାନେ ପ୍ରସ୍ତୁତି ହେଇ ରହିବେ। ଉଁ
ଆଜ୍ଞା।
ଦାନ୍ତ ଆମର ଇଏ ରଜ ଆଉ ପହିଲି ଦିନ ଠାରୁ ଆଉ କିଛି କାମ ଧନ୍ଦା ଝିଅ ମାନେ କରିବେନି ହଳଦୀ ବାଟିକି ରଖିଦବୁ ସଜବାଜ ଦିନ। ଉ ଦାନ୍ତ କାଟି କାଟିକି ରଖିବୁ। ଉ ମସଲା ବାଟିକି ରଖିବୁ। ଆଉ କାରଣ ପହିଲି ରଜରେ କିଛି ହେବନି ଆଉ।
ଆଚ୍ଛା।
ସେଥିପାଇଁ ଦିନରେ ରଜଭଜ ଦିନ ହିଁ ସବୁ ପ୍ରସ୍ତୁତ ହେବାକୁ ପଡ଼ିବ ପିଠା ପୋଡ଼ ପିଠା ତମୁକୁ କହିବାକୁ ଗଲେ ରଜ ହିଁ ମାନେ ତଳ ପୋଡ ପିଠା।
ଆଜ୍ଞା।
ଆଉ ପୋଡ଼ ପିଠା ବନାହୁୁଏ ସଜବାଜ ଦିନ। ସଖାଳୁ ଠିକି ଭୋଉରୁ ଉଠିକି ଝିଅମାନେ ଗାଧେଇବେ। ଅଳତା ଲଗେଇବେ ଚନ୍ଦନଲ ଚନ୍ଦନ ଟିପା ଲଗେଇବେ ନୂଆ ଡ୍ରେସ୍ ପିନ୍ଧିବେ। ଘର ଘର ବୁଲିକି ସାଙ୍ଗସାଥି ମେଳ ହୋଇକି ପୋଡ ପିଠା ଖାଇବେ। ଏ ଚଷା ଭାଇ ତ ସେଥିପାଇଁକି ବସୁଧା ଆମେ ଵ ସୁଧା ମା ଆମେକୁ ରହିଥାନ୍ତି ନା ରଜଶିଳା ହେଇକି ସେଇଥିପାଇଁ ତିନି ଦିନ ରଜ ପାଳନ ସଇଲା ପରେ ରଜ ପହିଲି ରଜ ରଜ ସଂକ୍ରାନ୍ତି। ଆଉ ଆଜି ଶେଷ ରଜ ତାପରେ ହେଉଛି ବସୁମତୀ ସ୍ନାନ।
ଆଜ୍ଞା ଯେଟା
ବୋ ବିଧାନ। ବସୁମତୀଷ୍ନା ନ ଦିନ ବସୁମ ବସୁଧା ମା ଗାଧେଇ ସାଇସାଲା ପରେ ତାପରେ ଚଷା ଭାଇ ବିଲକୁ ଯାଏ।
ଆଜ୍ଞା ଯାହା ହଉ ବହୁତ୍ ଖୁସି ଲାଗିଲା। ଆ ଠାରୁ ବହୁତ କିଛି ଶିଖିବାକୁ ମିଳୁଛି ଆଉ ଆପଣ ଏବେ ଆମର ଯୋଉ ପାଖେଇ ଆସୁଚି ବୋଲବମ୍ ଯାତ୍ରା ଆମର ରଥ ଯାତ୍ରା। ଆପଣ ଏଇ ଦୁଇଟି ମାନେ ଏଥିରେ କୁଆଡେ ଯାଉଛନ୍ତି କି ଭ୍ରମଣ କରିବାକୁ?
ନାଆଁ ତ ସେମିତି କିଛି ନାଇଁ ଯିବା ପାଇଁ କି। ଏଡୋରି ଲାଗିଲା କାଳିଆର।
ଆଚ୍ଛା।
ତାହେଲେ ଯିବା ଆଉ। ଇଚ୍ଛା ତ ଅଛି କିନ୍ତୁ କାଳିଆ ଡୋରି ନ ନାଗିଲେ କେହି କେହିଜିବେ କୋଉଠି ଯାଇପାରନ୍ତିନି ତାଙ୍କ ଇଏ ଇଚ୍ଛାରେ ତ କିଛି ପାରିବନି ତାଙ୍କ ଡୋରି ଲାଗି ଲାଗିକି ଯିବା ହଲି ହଲିବାନି।
ଆଉ ମୁଁ ଏଇଠୁ ଆଜ୍ଞା। ମୁଁ କାଳିଆକୁ ଏଇଠୁ ଜଣଉଚି ଆପଣଙ୍କ ଡୋରି ସେ ଲଗେଇ ଦିଅନ୍ତୁ ଆପଣ ଯାଆନ୍ତୁ। ତା ଚକା ଚକା ଆଖି ତାଙ୍କ କଳା ଶ୍ରୀମୁଖ ନାଲି ନାଲି ଓଠ। ଖିଲି ଖିଲି ହସ ଦେଖିକି ଆସନ୍ତୁ।
ଆଜ୍ଞା।
ବଡ ଦାଣ୍ଡରେ ଅଭଢା ଖାଇ ଅମର ତ ଏବେ ସମାପ୍ତ ହେବାର ସମୟ ହେଇଗଲାଣି ଆଉ ଶେଷରେ ମୁଁ ଆ୍ ଆପଣଙ୍କୁ କହୁଚି ଆପଣଙ୍କର ଯୋଉ ପୁତ୍ର ତାଙ୍କୁ କଣ ଆମ ସହିତ କଥା ହେବାକୁ କିଛି ମାନେ ଅସୁବିଧା ହଉଚି କି?
ନାଆଁ ତ ଅସୁବିଧା ହଉନାହିଁ।
କାହିଁକି କହୁଛନ୍ତି ଆମେ କଥା ହେଇ ପାରିବୁ ନାହିଁ?
ନାଇଁ ସେମିତି କିଛି ନାହିଁ ତ
ଆଚ୍ଛା ଆଚ୍ଛା।